ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ।
ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ ଆଜ୍ଞା। ଆଜ୍ଞା ମୁଁ ଏବେ ଜଷ୍ଟ ବାହାରକୁ ଟିକେ ଯାଇଥିଲି କିଛି କାମରେ ମାନେ ଜେରକ୍ସ କରିବାର ଥିଲା କୌଣସି ଜିନିଷ। ତ ଯାଇକି ବର୍ତ୍ତମାନ ଆମେ ଆସିକି ଘରେ ବସିଚୁ ଜଷ୍ଟ ଖାଇକି ବସିଚୁ।
ସେ ଆଗୁରୁ
ଉଁ ହୁ। ନାଇଁ ନାଇଁ ମାନେ ଇଏ ଏଇଟା ଅଲଗା ଥିଲା ମାନେ ଏ ଯଉ ବ୍ୟାଙ୍କର କେତେଟା ଡକ୍ୟୁମେଣ୍ଟ ଥିଲା ବ୍ୟାଙ୍କର। ଟିଏମ୍ କାର୍ଡ଼ ପାଇଁ ଆମର ଆପ୍ଲାଏ କରିବାର ଥିଲୁ ତ ସେଥିପାଇଁ ଆମକୁ ଆଧାର ଜେରକ୍ସ ଆଉ ପ୍ୟାନ୍ ର ଜେରକ୍ସ ଦରକାରଥିଲା। ତ ସେଇଟା କରିବାରେ ଯାଉଥିଲୁ।
ଯା ଭଲ ଆଉ ଆଜି ଆପଣଙ୍କର ପରୀକ୍ଷା କେମତି କଣ ହେଲାବେ।
ହଁ ପରୀକ୍ଷା ପରୀକ୍ଷା ସେମିତି କିଛି ବଡ ପରୀକ୍ଷା ନଥିଲା ତ ଛୋଟ ପରୀକ୍ଷା ଗୋଟେ ଥିଲା ତ ଫରେ ବି ଭଲ ହେଇଚି ମୋର।
ଆପଣଙ୍କର ଏଇଟା ମାନେ ସେମିଷ୍ଟାର ଥିଲା ତ?
ନାଇଁ ସେମି ସେ ନ ଏଇଟା ଗୋଟେ ସେମି ସେୟାର୍ ପୂର୍ବରୁ ଗୋଟେ ସରପ୍ରାଇଜ ଟେଷ୍ଟ ହୁଏ ଯୋଉଟା କ୍ଲାସ ର ଟେଷ୍ଟ ଗୋଟେଥାଏ। ତ ସେ ଟେଷ୍ଟ ହେଇଥିଲା ଆଜି କିନ୍ତୁ ପର ମାନେ ଆମର ଫାଷ୍ଟ ୱିକରେ ଜୁଲାଇ ଫାଷ୍ଟ ୱିକ ରେ ମିଡ ସେମିଷ୍ଟାର ଅଛି ତାପରେ ସେମି
ଆଚଛା ଆଚ୍ଛା ଆଚ୍ଛା ଆଚ୍ଛା। ନାଇଁ ଆପଣ ଆଜି ସକାଳେ କହୁଥିଲେ ଏକ୍ଜାମ ଦୋଉଚନ୍ତି ବୋଲି।
ହଁ ତ ସେଇ ହଁ। ନାଇଁ ସେମିତି କିଛି ସେମିଷ୍ଟାର ତ ଏକ୍ଜାମ ନାଇଁ। ହଁ ମାନେ ଏମିତି କ୍ଲାସ ସ୍ତେସ ଭଲିଆ ସେଥିରେ ଆବମ ଆଜ୍ଞା ଆଜ୍ଞା ହଁ ଆଜ୍ଞା ଆଉ ସେମିତି ଆମର ସିଏ ଥିଲା ଗୋଟେ ଘଣ୍ଟାର ଟେଷ୍ଟ ଗୋଟେ ଘଣ୍ଟାର ସରିଲା ପରେ ଆମେ ସେ ବାରଟା ରୁ ଗୋଟେ ଭିତରେ ଥିଲା ଗୋଟେ ପରେ ଘରକୁ ପଳେଇ ଆସଥିଲୁ ଭାରି। ହ ଆଜ୍ଞା ହଁ ଆପଣ କଣ କହୁଥିଲେ?
ଆଉ ସାର୍ ଆଜି ତ ମୋର କା କାମଥିଲା। ଅଫିସ କାମ ଗୁଡ଼ା ସାରିଲି ଅଫିସ କାମ ସାରିଲା କାମ ତ ଚାଲିଛି ଏପର୍ଯ୍ୟନ୍ତ ସବୁ ମାନେ କାମର ତାନେ କହିବା କଥା ଯେମିତି ଅଫିସ କାମ ଟାକୁ କହିଲେ ଆପଣଙ୍କର ଘର ଭିତ୍ତିକ କାମ ବନୁଛି ଆଉ ଆମର ଯୋଉ ଏଇ କାମ ଚାଲିଛି ଏଇଟା କୁ ବାହାର କାମ ଆଉ ବାହାର କାମ ଗୁଡାକୁ
ଆଚ୍ଛା ଆଚଛା ହଁ ହଁ ହଁ ନିଶ୍ଚୟ ନିଶ୍ଚୟ ସେଇଟା ହେ ହଁ ସେଇଟା ଗୁରୁତ୍ୱପୂର୍ଣ୍ଣ କାମ ନା ସେଇଟା ହିଁ ପ୍ରଥମେ ତାପରେ ଯାହା ଆଜ୍ଞା, ଆଜ୍ଞା ହଁ ମୁଁ ବୁଝିପାରୁଛି ଆଉ ତ ପୁଣି ହଁ ସେଇଟା ହିଁ ଆପଣ ଭାତ ହାଣ୍ଡି ହଁ ସେଇ କଥା ସେଇଟା ହିଁ ହଁ। ଆଉ କାଲି ତ ରବିବାର ଅଛି। ତ ଆପଣଙ୍କୁ ଆରାମ ମିଳିଯିବ କାମ ବି କମ ଥିବ କାଲି ଛୁଟି ଅଛି ନା ଆପଣଙ୍କର?
ର କାଲି ଛୁଟି ଥାଏ ଯେ କିନ୍ତୁ ମୁଁ ଏବେ ବାହହାରକୁ ଟିକେ
ଆଛା ଆଛା।
ଏମିତି ବି ଆମର କଣ ନା ଏମତି ନା କଣ ଆମର ଯେଷ୍ଟ ପୂର୍ଣ୍ଣିମା ଆଗୁକୁ ଆଉଛି ପହର ଦିନ। ଆପଣ ଜାଣିଛନ୍ତି ଆମର ଯୋଉ ଅଛୁତାନନ୍ଦ ଦାସଙ୍କର ଜନ୍ମ ବାର୍ଷିକ ଦା ଯୋଉଟା କି ଆମର ପଞ୍ଚ ସଖା କୋଉଠିଥିଲେ ପଞ୍ଚ ସଂଖା ରେ ଯାଉଚି। ଅଚ୍ୟୂତା ଦାସ ଙ୍କ ନାଁ ଅଛି ନେମାଳ ପଥର ମାହାନ୍ତି
ହଁ ହଁ ହଁ ସେଇଟା ଜାଣିଛି ହଁ ଜାଣିଛି ଆଜ୍ଞା ହଁ ବୁଝିଲି।
ଆପଣଙ୍କର କାର୍ଯ୍ୟ କରେ ଯେମିତି ସେବା କରେ ବୁଝିପାରୁଛ ତ ମୋର ବହୁତ ଦିନ ସେବା ଅଛି ଟିକେ ଆପଣଙ୍କର ନେମାଳ ମଠରୁ ଯେ ଝିଅ ଦହି ପାଣିବ
ହଁ ହଁ ବୁଝିଲି।
କାଲି ରାତିିରେ ବାହାରିବି ପହରଦିନ ସପିଙ୍ଗ ଶେଷ।
ଓ ହୋ ଆଚ୍ଛା ଆଚ୍ଛା ଭଲ ଭଲ ବଢିଆ ଆଛା।
ମାମୁଁ ଆଉ ଜଗନ୍ନାଥଙ୍କ ମୋର ବାପା ସାରାଳା ହଉଚି
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ବଢିଆ ବଢିଆ ଆଚ୍ଛା ଆଚ୍ଛା।
ଚିନ୍ତାଧାରା ଜଗା ତ ଆପଣଙ୍କ ପାଖରେ ଅଛି। କିନ୍ତୁ କଣ କରିବା ଆମେ ତ ଯାହାଲେ ପ୍ରୟାସ ତ କରିବୁ ନା ନାଇଁ। ସେଇ ତ ହ ଜଗନ୍ନାଥଙ୍କୁ ସେତିକି ଭଲ ପାଉ ବୋଲି ଆପଣଙ୍କ ଭଳିଆ ଲୋକଙ୍କ ସହିତ ଆମର ବାର୍ତ୍ତାଳାପ ହେଇଛି। ସେଇଟା ଆମ ପାଇଁ ବହୁତ ନାଇଁ ନାଇ ସକାଳେ କଥାଟା କଣ କହିଲେ ଶୁଣନ୍ତୁ। ନା ନା ଶୁଣନ୍ତୁ ଗୋଟେ ଜିନିଷ ଭାଇ ମୋର ଚିନ୍ତାଧାରା ତା ମୁଁ ଆପଣଙ୍କ ଆ ଗୋଟ ଜିନିଷ କହୁଛି।
ଆଜ୍ଞା ଆଜ୍ଞା ହଁ କୁହନ୍ତୁ।
ମୁଁ ଏଇଟା ସମସ୍ତଙ୍କୁ କୁହେ ଆପଣଙ୍କୁ କହୁଛି ବହୁତ କମ ସମୟରେ ସମାପ୍ତ କରିବି।
ହୁ ହୁ ହୁ।
ଓ ଦେଶ ହଉଛି ଭାରତ ଭାରତ ବର୍ଷରେ ଶହେ ଚଉତିିଶ କୋଟି ଜନତା ଶହେ ଚବିଶ କୋଟି ଜନତା ଭିତରେ ଆମ ଜୀବନ ଆ କାଳ ଭିତରେ ଆମେ ପଚାଶ ହଜାର କିମ୍ବା ତିରିଶ ହଜାର ଲୋକଙ୍କ ସହିତ ନିଜର ଭାବ ଆଦାନ ପ୍ରଦାନ ସାଙ୍ଗ ସାଥି ଥି ବାପା ମା ସବୁ ବନ୍ଧୁ ଶ ସାଙ୍ଗ ଦେଖା ହେଲା ପ୍ଲସ ଟୁରେ ପ୍ଲସ ଥ୍ରୀ କି ଗ୍ରାଜୁଏସନ ତିରିଶ ହଜାର ସହିତ କାହିଁକି ଆମର କନେକ୍ସନ ଟା ରହିପାରୁଛି? ଶହେ ତିରିଶ କୋଟିିଙ୍କ ସହିତ କାହିଁ କହିଲେ ଜଗନ୍ନାଥ ଯାହା ଯାହା ପାଇଁ ଯୋଉ ଜାଗାରେ ବନେଇଥିଲୁ ସେଇ ଜାଗାରେ ସେଇ ଲୋକଟି ହିଁ ଆସିକି ଛିଡ଼ା ହେଇଛି।
ସେଇ କଥା ହଁ।
ସମସ୍ତଙ୍କ ପାଇଁ ସମସ୍ତଙ୍କ ସମୟର ଅବଧି ସେମାନେ ସ ସବୁ ନିର୍ଣ୍ଣୟ କରିକି ର
ଆଜ୍ଞା ଆଜ୍ଞା ହଁ ହଁ ମୁଁ ବି ଜାଣିଛିି। ଯେମାନେ ହଁ ସିଏ ଆମେ ମାନେ କୌଣସି ଜିନିଷ ଠାକୁର ମାଗିବାଠୁ ବେଟର୍ କି ଠାକୁ କୁର ଯାହା ଦଉଛନ୍ତି ସେଇଟା ଆମ ପାଇଁ ବେଟର। ଯୋଉଟା ମାନେ ଯୋଉ ଗୋଟେ ଆପଣ ଆମର ଗୋଟେ କାହାଣି ଯୋଉ ଗୋଟେ ପିଲାଟେ ଦୋ କାନ କୁ ଗଲା ଚକ୍ଲେଟ୍ ଖାଇବାକୁ ତ ସେ ଦୋକାନୀ କୁ ପଇସା ଦେଲା କି ସେ ଦୋକାନକୁ ପଇସା ଦେଲା ସେ ଦୋକାନୀ କହିଲା ଯେ ହଁ ନିଅ ଯାହାବି ଚକଲେଟ ଯାହା ତମର ଖାଇବାର ଅଛି ନିଅ। ତ ସେ କହିଲା ନାଇଁ ନାଇଁ ତମେ ହିଁ ମତେ ସେଥିରୁ କାଢ଼ିକି ଦିଅ ତାପରେ ସେ କହିଲା କାଇଁ ତମେ ନିଜେ ନିଅ ତମକୁ ଯଉଟା ପସନ୍ଦ ସେ ନାଇଁ ତମେ ଏଇଟା ହିଁ ମତେ କାଢିକି ଦିଅ। ସିଏ କହିଲା ହଉ ତାହେଲେ ଠିକ ଅଛି ତାପରେ ସେ ଏମତି ହାତ ପୁରେଇଲା କାଢିକି ଆଣିକି ତାର ସ ଯୋଉ ସେ ଝୁଲି ଯୋଉ ତାର ସେଇଟା ପୁରା କରିଦେଲା କାଢିକି ଆଣିକି। ତାପରେ ସିଏ ସେ ଦୋକାନି ସେଇ ସେ ଝିଅ ଟାକୁ ପଚାରିଲା କି ତମେ କାଇ ତମେ ନିଜ୍ ଜେ କାହିଁ ନେଲନି ତମେ କାହିଁ ମତେ କହିଲ ନବାକୁ? ସେ କହିଲା ଆପଣ ମୋ ହାତକୁ ଦେଖନ୍ତୁ ମୋ ହାତ ଛୋଟ। ଯଦି ମୁଁ ନେଇଥାନ୍ତି ତ ମୁଁ କମ୍ ଚକଲେଟ ଆଣି ପାରିଥାନ୍ତି ଯଦି ଆପଣ ହାତ ପୁରେଇଲେ ଆପଣ ହାତ ବଡ। ତ ଆପଣ ମତେ ଅଧିକ ଦେଇପାରିଲେ ତ ସେଇ ଅନୁସାରେ ଦେଖିବାକୁ ଗଲେ ଆମେ ଯଦି ମାଗିବା ଆମେ ଛୋଟ ଜିନିଷ ମାଗିଆ ଯଦି ସେ ଠାକୁର ଉପର ବାଲା ଯଦି ଦେବେ ତାଙ୍କ ହାତ ବହୁତ ବଡ ସିଏ ବହୁତ ବଡ ଜିନିଷ ଦେବେ।
ବା ବହୁତ ବଢିଆ କଥା କହିଲେ ଯାହା ହଉ ଧନ୍ୟବାଦ ଭାଇ ବହୁତ ବଢିଆ ଜିନିଷ ଟା ଶୁଣିଲି ଏଇଠି ମୁଁ କିଛି ଜିନିଷ ଆଡ କରିଲି ହେଲା ଶୁଣନ୍ତୁ ଯେତେବେଳେ ତମେ ଛୋଟ ଥିଲ ମାନେ ଛୋଟ ଛୁଆଟେଥିଲ ଛୁଆଟେ ମାନେ କୁନି ଏକ ବର୍ଷ କି ଦୁଇ ବର୍ଷ
ଯେତେବେଳେ ତମର କୌଣସି ଜିନିଷ ଦରକାର ହେଉଥିଲା ତ ସେଇ ସମୟରେ ତମେ ଯାହାକି ଦରକାର ହେଉଥିଲା ଚକଲେଟ ହଉ କି ଗୋଟେ ଟେଡି ଟେ ହଉ ମାନେ ଖେଳନା ଟେ ହଉ ଆପଣ କାହାକୁ କହୁଛନ୍ତି
ହଁ ହଁ ବୁଝିଲି। ଆଜ୍ଞା ମାନେ ଶୁବିଲାନି କଣ କହିଲେ ହାଲୋ।
ମୁଁ କହିଲି ଆପଣଙ୍କୁ ଛୋଟବେଳେ କୌଣସି ଜିନିଷ ଯଦି ଦରକାର ହଉ ଗୋଟେ ଚକୋଲେଟ୍ ଟେ ହେଲେ ବି ଆପଣ କାହାକୁ କହୁଛନ୍ତି? କିନ୍ତୁ ଏବେ ଆପଣ ବାପା ମାଙ୍କୁ କହୁଛନ୍ତି କି? ଏବେ ଧର ଚକୋଲେଟ୍ ଟେ ଦରକାର ହେଲେ ଆପଣ ବାପା ମାଙ୍କୁ କହୁଛନ୍ତି?
ନାଇଁ ଆମେ ନିଜେ ଯାଇକି ନେଇ ଆସୁଛେ।
ଏକଜାକ୍ଟ ସବୁବେଳେ ମନେ ରଖିଥାନ୍ତୁ ସମୟର ତାରତମ୍ୟ ଅନୁସାରେ ମଣିଷର ସ୍ଵଭାବ ବଦଳେ।
ହଁ ନିଶ୍ଚୟ ସେଇଟା ବଦଳେ ଯାହା ହେଲେବି ଆଜ୍ଞା ଆଣ୍ଟି।
କୁଆଡ଼େ ହାକ୍ ତ ପୁଣି ଏଠି ଆଣିବା ଆଉ ଭଗବାନ ଦବା ସେଥିରେ ବହୁତ କିଛି ମାନେ ବହୁତ ମାନେ ଆକାଶ ପା ପାତାଳର
ଆଜ୍ଞା ନିଶ୍ଚୟ ନିଶ୍ଚୟ ଫରକ୍ ଅଛି। ହଁ ଆକାଶ ପାତାଳର ଫରକ ଅଛି ଆଜ୍ଞା ହଁ ଆଜ୍ଞା।
କିନ୍ତୁ ମଣିଷ ବା ଦୁଃଖୀ ଯେତେ ଦେଲେ ବି ମାଗିବ ହେ ଭଗବାନ ଆଉ ଟିକେ ମିଳନ୍ତା କି?
ସେ ତ ମ ମ ମଣିଷର ତ ମନେ ପୁରେନି ତାଙ୍କୁ ତ ଆହୁରି ମାନେ ଭଲ ଦରକାରେ। ଭଲ ମିଳିଲେ ବି ତାଠୁ ବି ଭଲ ଦରକାର ସେ ଚାଲିଥାଏ ତାଙ୍କର ସରେନି
ଆଜ୍ଞା।
ଆଜ୍ଞା ନା ସେଇ କଥା ନାହିଁ ମୁଁ ସେଇ ଯୋଉ ମୋର ସେମିତି କିଛି ହଁ ବୁଝିଲି ନାଇଁ ମୋର ସେମିତି ଠାକୁ ଠାକୁର ଙ୍କ ଉପରେ ଯେମତି ଭରସା ଥାଏ ସେମିତି କିଛି ମାନେ ମୁଁ ସେମିତି ମାଗେନି ଯେ ଯେମତି ସ୍ପେସିଫିକ କିଛି ନାହିଁ ମତେ ଏୟା ଦରକାର ନାହିଁ ମତେ ସେୟା ଏଇଟା ଦରକାର ନାହିଁ ମତେ ଏଇ ଗାଡ଼ି ଦରକାର ନାହିଁ ମତେ ସେ ଜିନିଷ ଦରକାର ମତେ ସେଇଭଳିଆ ଘଣ୍ଟା ଦରକାର। ନାହିଁ ସେମିତି ନାହିଁ ଯୋଉଟା ଯୋଉଟା ମୋ ପାଇଁ ଯୋଉଟା ଠିକ୍ ଯୋଉଟା ମୋ ପାଇଁ ବେଷ୍ଟ ଯୋଉଟା ମତେ ବେଟର ସେୟର ମିଳୁ। କାହିଁକି ନା ଏମାନେ ହଁ ମୁଁ ଢାଲୁ ଟା ସିନା ଏବେ ବୁଝା ପଡେନି ପରେ ବୁଝା ପଡେ।
ହଁ! ଗୋଟେ ଜିନିଷ ପାଇଁ ମୁଁ ଆପଣଙ୍କୁ କହୁଛି ଆମର ଗୋଟେ ଅଛି କଥାରେ ଅଛି ଯେ ଧୀର ପାଣି ପଥର କାଟେ। ଆଉ ଯୋଉମାନେ ଟିକେ ଦେଖୁଥିବେ ସବୁବେଳେ ଶେଉଳ ମାଛ ସବୁବେଳେ ପାଣି ଭିତରେ ଥା ବୁଝିପାଇଲେ। ଆଉ ଯେ ଦଣ୍ଡିକିରି କେରାଣ୍ଡି ଏ ମାନେ ଉପରେ ଫଡ ଫଡ ହେଇଥାନ୍ତି। ବୁଝିପାରିଲେ ତ ଆମେ କାହିଁକି ଜୀବନରେ ଫଡ୍ ଫଡ୍ ହବାରେ କିଛି ନାହିଁ ଭଗବାନ ଯଦି
ସେଇ କଥା
ମୁଁ ଆଜି ସକାଳେ କହୁନଥିଲି ଆପଣଙ୍କୁ ପୁରୀରେ ଖଣ୍ଡେ ଘର ପ୍ରାପ୍ତି ହେଇଛିି। ସେଇଟା ଆପଣଙ୍କ ପାଇଁ ସୌଭାଗ୍ୟ ଯଦି ଆପଣ ଆମେ କେତେବେଳେ ଗଲୁ କି କହିଲୁ ଭାଇ ଆମେ ଯାଉଛୁ ଟିକେ କାର୍ଯ୍ୟରେ ଆପଣ ଟିକେ ଆସିବେ କି? ସେଇଟା ଗୋଟେ
ହଁ ହଁ।
ବନ୍ଧୁତାର ତାର ଆରମ୍ଭ ହୁଏ ସେଇଠି ସେତିକି ଜୀବନରେ କିଏ କାହାକୁ କଣ ଦେଲା ନା ନେଲା ବୁଝିପାଇଲେ ନା ନାହିଁ। ଏଇଟା ଥିବା ଦରକାର। ଭାବ ଜଗନ୍ନାଥ ଲଗେଇଛନ୍ତି ମେନ୍ ସେ ସେଇ ଭାବକୁ ଆମକୁ ବୁଝିବା ଦରକାର। ଆଉ କେବେ ବି ମନ ମନାନ୍ତ ନ୍ତର ହବା ଦରକାର ମାନେ ରହିଲେ କଣ ନା ନିଜ ନିଜ ଭିତରେ ସବୁବେଳେ
ହା ହା ହଁ। ହଁ ସେଇ କଥା ଯେମତି ହଁ ଯେମତି ଭାଇ ଭାଇ ଭିତରେ ଝଗଡ଼ା ଝାଟିଆ ଜମି ଭିତରେ ଇଏ ଆରେ କିଛି ବି ମାନେ ମାନେ ସେ ଜ ଖାଲି ସେଇ ଖାଲି ହାତରେ ଆଇଚେ ଖାଲି ହାତରେ ହେଇଯିବା କିଛି ନେଇକି ଯାଉନେ ରେ ଏଠି ତ ସେ
କେତେବେଳେ କହିବି ଦୁନିଆର ଦୁନିଆକୁ ଦୁନିଆର ମାନେ ହଉଛି ଦୁଇଟି ନିଆଁ। ବୁଝିପାରିଲେ ଦୁନିଆର ମାନେ ହଉଛି ଦୁଇଟି ନିଆଁ। ଗୋଟେ ହଉଛି ଏନ୍ତୁଡି ଶାଳ ନିଆଁ ଯେତେବେଳେ ଛୁଆ ଜନ୍ମ ହବ। ଆଉ ଗୋଟେ ମରିଲା ସମୟରେ ଯୋଉ ଲାଷ୍ଟ ନିଆଁ ଟା ଦିଆଯାଏ ସେଇଟାକୁ କହନ୍ତି
ହଁ।
ଜୁଇ ନିଆଁ ସେଥିପାଇଁ ଦୁତୀୟ ନିଆଁ। ତ ଦୁନିଆର ମାନେ ହଉଚି ଦୁଇ ଟି ନିଆଁ ଏନ୍ତୁଡ଼ିଶାଳ ଶ୍ମଶାନ ଘାଟ ବୁଝିପାଇଲେ?
ଆଜ୍ଞା ଆଜ୍ଞା।
ଏମିତି ଛୋଟ ଛୋଟ ଜିନିଷ ଭାଇ ଆମେ ତ ଏତେ କିଛି ଜାଣିନୁ ଯେ
ନାଁ ସେ ନିଶ୍ଚୟ ହଁ ସେଇ କଥା ଆମେ କଣ ହଁ। ଆଜ୍ଞା ଆଜ୍ଞା ଠିକ୍ ଅଛି ଠିକ୍ ଅଛି ଆଚ୍ଛା ହଉ ଆପଣ ଆଜ୍ଞା ଆଜ୍ଞା ଭାଇ ଠିକ୍ ଅଛି ଆପଣ ବୋଧେ ଏ କାମରେ ଅଛନ୍ତି କାମ କରନ୍ତୁ ଆପ ପଣର ଆମେ ପରେ କଥା ହବା କେବେ ଗୋଟେ ଆଉ। ଠିକ୍ ଅଛି ଅଛି ଆଜ୍ଞା ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ ଆଜ୍ଞା। ହଁ ଜୟ ଶ୍ରୀ ରାମ ଆଜ୍ଞା।